ଆଷାଢ଼ ମାସର ଟିକେ ଆରମ୍ଭ ହଉ।
ଆଷାଢ ମାସ।
ହଁ।
ଆଷାଢ ମାସ ହଉଛି ଓଡିଆ ପଞ୍ଜିକା ଅନୁସାରେ ଆଷାଢ ମାସ ହେଲା ତୃତୀୟ ମାସ। ଯୋଉଟା କି ମିଥୁନ ମାସ ବି ତାକୁ କୁହାଯାଏ। ଏ ଏଇଟା ଜୁନ ଆଉ ଜୁଲାଇ ମାସର ମଧ୍ୟରେ ପଡେ। ଏଇ ମାସ ମାନେ ବର୍ଷାର ଆରମ୍ଭ ଆଉ ରଥଯାତ୍ରାର ମାସ ବୋ ଥାକୁ କୁହାଯାଏ।
ହଁ ଆଉ ଆଶା ଷାଢ଼ ମାସର ମୁଖ୍ୟ ବି କଥା ଥାଏ ଯେମିତି ରଥଯାତ୍ରା ମାସ। ଅନବରେଶ୍ୱର। ପ୍ରଭୁଙ୍କୁ ଯେମିତି ଜ୍ୱର ହେଇଥାଏ ଚାଷ ବି ଆରମ୍ଭ ହୁଏ। ଅ ଏସବୁ ରଥଯାତ୍ରା ଯେମିତି ଆ ଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାର ରଥଯାତ୍ ତ୍ରା ଓଡ଼ିଶାର ସବୁଠୁ ବଡ଼ ପର୍ବ ବି କୁହାଯାଏ। ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଦୁଇ ଦିନ ପରେ ବାହୁଡ଼ା ବି ଆରମ୍ଭ ହୁଏ। ଆଷଢ଼ ମାସ ଶୁକ୍ଳ ଏକାଦଶୀ କୁ ହେରା ପଞ୍ଚମୀ ବୋଲି ବି କୁହାଯାଏ ଲକ୍ଷ୍ମୀ ମା ଯେମିତି ରାଗି ଯାଆ ନ୍ତି ଏଇଭଳିଆ ଅନବସର ଯୋଉ ଟା ପ୍ରଭୁଙ୍କର ଜ୍ଵର ଯୋଉଁଟା ଆସିଥାଏ।
ଅ ଅନବସର ପ୍ରଭୁଙ୍କର ଜ୍ଵର ମଧ୍ୟ ଯୋଉ ରଥଯାତ୍ରାରେ ସ୍ନାନ ପୂର୍ଣ୍ଣିମା ହୁଏ। ତାପରେ ପ୍ରଭୁଙ୍କୁ ଜର ଆସିଯାଏ। ଯୋଉଟା କି ଆଷାଢ ମାସ ଜେଷ୍ଠ ପୂର୍ଣ୍ଣିମା ଦିନ ସେ ସ୍ନାନ ଯାତ୍ରା ପରେ ପନ୍ଦର ଦିନ ପ୍ରଭୁ କାହାକୁ ଦେଖା ବିି ଦିଅନ୍ତିନି ଏହାକୁ ଅ ଅନବଶର ଘର କୁହନ୍ତି ପ୍ରଭୁଙ୍କୁ ଜ୍ଵର ହୋଇଛି ବୋଲି ମନାଯାଏ। ଏଇ ପନ୍ଦର ଦିନ ଆଷାଢ ମାସ ଭିତରେ ହିଁ ପଡେ।
ହଁ ଯେମତି ଚାଷ ବି ଆରମ୍ଭ ହୁଏ। ଆଷାଢ଼ ମାସରୁ ବର୍ଷା ବି ହୋଇଥାଏ। ଆ, ଚାଷୀ ଭାଇମାନେ ଧାନ ରୋଇବା ବି ଆରମ୍ଭ କରନ୍ତି। ଏଇ ସବୁ, ତିକ୍ ଦିଟା ପରମ୍ପରା ବି ଥାଏ ଯେମିତି ଆଷାଢ ସପ ତମୀ, ମହିଳାମାନେ ଏ ସପ୍ତମୀ ବ୍ର ତ ବି ରଖିଥାନ୍ତି। ଧାନ ରୁଅଣ ପାଇଁ ମା ଲକ୍ଷ୍ମୀଙ୍କୁ ପୂଜା ବି କରନ୍ତି। ଦ୍ଵିତୀୟତ ପ୍ରଥମାଷ୍ଟମୀର ପରମ୍ପରା ଗୋଟେ ଥାଏ। ଯୋଉଟା ଅଷାଢ ମାସ ଶୁକ୍ଳ ଅଷ୍ଟମୀରେ ପ୍ରଥମ ସନ୍ତାନକୁ ନୂଆ ବସ୍ ତ୍ର ଆଉ ପିଠା ଦିଅନ୍ତି, ତାଙ୍କୁ ପୂଜା ବି କରାଯାଏ। ଘରର ଯେ ସେମାନେ ବଡ ଥିପାଇ ଦୀର୍ଘାୟୁ ପାଇଁ ଆଶୀର୍ବାଦ ବି ତାଙ୍କୁ ଦିଆଯାଏ।
ଆଉ ଏଇଟା ହଉଛି ପ୍ରକୃତି ଆଉ ପାଗ। ମାନେ ବର୍ଷା ଋତୁୁର ଆରମ୍ଭ କାଳ ବୈଶାଖୀ ସରି ମୌସୁମୀ ବର୍ଷା ଆରମ୍ଭ ହୁଏ। ଏଇଟା କି ଚାଷ ପାଇଁ ଏଇଟା ସଂଯୀବନି ରହେ ମାନେ ଚାଷ ପାଇଁ ଉପକୂଳ ରହେ। ଆଉ ଗରମ ବି କମିଯାଏ, ଏଇ ଆଷାଢ ମାସ ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ପରେ ଆଶ ଗରମ କମିଯାଏ। ଆଉ ଜ୍ୟେଷ୍ଠ ମାସରେ ତେଜ ଖରା ପରେ ଆଷାଢ ରେ ଟିକେ ଶୀତ ଲାଗେ। ଏଥିରେ ଅନେକ ପୂଜା ଆଉ ପର୍ବାଣି ମଧ୍ୟ ରହିଛି। ଯୋଉଟା କି ଆଷାଢ ର ଅମାବାସ୍ୟାରେ ପି ଯୋଉଟା କି ପିତୃ ଉଁ, ତର୍ପଣ କରନ୍ତି। ଆଉ ମାଟି କଳସରେ ପାଣି ଦେଇକି ପୁର ପୂର୍ବ ପୁରୁଷଙ୍କୁ ପାଣି ଦିଅନ୍ତି। ଆଉ ଗୁରୁ ପୂର୍ଣ୍ଣିମା ଏଇଥିରେ କରାଯାଏ ଏଇ ଋ ଆଷାଢ ମାସରେ ପଡେ। ଯେଟା କି ଆଷାଢ଼ ପୂର୍ଣ୍ଣିମାକୁୁ ଗୁରୁ ପୂର୍ଣ୍ଣିମା କୁହନ୍ ତି ଶିଷ୍ୟମାନେ ଗୁରୁଙ୍କୁ ପୂଜା କରନ୍ତି। ଆଉ ମହର୍ଷି ଦେବଦାସଙ୍କର ଜନ୍ମଦିନ ମଧ୍ୟ ଏଇ ଦିନ ପଡିଛି। ଆଉ
ଦକ୍ଷିଣା ନୟନ ବି ଗୋଟେ ଥାଏ।
ହଁ ଯେ ଟା କି ଆଷାଢ ମାସ ଶେଷ ବେଳକୁ ସୂର୍ଯ୍ୟ ଦ କ୍ଷିଣ ଦିଗକୁ ଗର୍ତ୍ତି କରନ୍ତି, ଆଉ ଦେବତାଙ୍କର ରାକିମ୍ ମଧ୍ୟ ଏହାପରେ ଆରମ୍ଭ ହୁଏ।
ଆଷାଢ଼ ମାସରେ ବିଭିନ୍ନ ଖାଦ୍ୟ ପରମ୍ପରା ବି ଏମିତି ଥାଏ। ଆଷାଢ ମାସରେ ଓଡିଆ ଘରେ ପିଠା ପର୍ବ ବି ଲାଗି ରହେ। ଯେମତି ଚକୁ କୁଳି ପିଠା, ପୋଡ଼ ପିଠା, ବେଲପଣା। ଚକୁଳି ପିଠା ତ ରଥଯାତ୍ରା ବେଳେ ମା ଗୁଣ୍ଡିଚା ମନ୍ଦ ମନ୍ଦିରରେ ପ୍ରଭୁଙ୍କୁ ଚକୁଳି ଭୋଗ ଲାଗେ ବିଶେଷ କରି। ଆଉ ପୋଡ଼ପିଠା ଠା ବର୍ଷା ଦିନେ ଗରମ ଗରମ ପୋଡ଼ପିଠା ଖାଇବାର ପୁରା ମଜା ଟା ଅଲଗା ପ୍ରକାରର। ବେଲପଣା ବି ଥାଏ ଗୋଟେ ପରମ୍ପରା ଯା ଗରମ ଆଉ ବର୍ଷା ସେଇଟା ଥିବ ଯେ ବେଲପଣା ବି ଶରୀର ଥଣ୍ଡା ରଖେ।
ହଁ, ହଁ ମାନ୍ୟତା ବି ବହୁତ କିଛି ରହିଛି, ଆଷାଢ଼ ମାସରେ ମାନ୍ୟତା ବହୁତ କିଛି ରହିଛି। ଯାହାକି ଶାସ୍ତ୍ର ଅନୁସାରେ ଆଷାଢ ମାସରେ ବିବାହ କରାଯାଏ। ବି- ଆଉ ଗୃହ ପ୍ରବେଶ କରନ୍ତିନି। ହଁ ଏଇଟା ଚତୁର୍ମାସ ଆରମ୍ଭ ହୁଏ। ମାନେ ଚାରି ମାସ ପର୍ଯ୍ୟନ୍ତ ଶୁଭ କାମ ବନ୍ଦ କରାଯାଏ। କାରଣ ଚାଷ ଆଉ ବର୍ଷା ସମୟରେ ଲୋକ କାମରେ ବ୍ୟସ୍ତ ରୁହନ୍ତି।
ହଁ ଆଷାଢ ମାସରେ ଆମକୁ ବହୁତୁ ଶିକ୍ଷା ଦିଏ। ଯେମିତି କି ବର୍ଷା ଯେମିତି ମାଟିକୁ ଜୀବନ ଦିଏ। ସେମିତି ଆଷାଢ଼ ମାସ ଓଡ଼ିଆଙ୍କ ଜୀବନର ନୂଆ ଆରମ୍ଭ ବି ଆଣେ। ରଥଯାତ୍ରା ମ ଧ୍ୟ ହୁଏ। କୁ ଏ ପ୍ରଭୁ ସମସ୍ତଙ୍କ ପାଇଁ ରା ଜା ହେବା ପ୍ରଜା ଏସବୁ ଆଷାଢ଼ ମାସ ପରେ ଶ୍ରାବଣ ମାସ ଶିବଙ୍କ ମାସ ବି ଆସିଯାଏ।
ଯୋଉଟା କି ଶ୍ରାବଣ ମାସ ଶିବଙ୍କର ମାସ ବା ସବୁଜ ମାସ ମଧ୍ୟ କୁହାଯାଏ। ଓଡିଆ ପଞ୍ଜିକାର ଚତୁର୍ଥ ମାସ ହେଲା ଶ୍ରାବଣ ମାସ। ଜୁଲାଇ ଆଉ ଅଗଷ୍ଟ। ମାନେ ଯୋଉଟା ଇଂରାଜୀ ମାସର ଜୁଲାଇ ଆଉ ଅଗଷ୍ଟ ମାସ ମଧ୍ୟରେ ପଡେ। ଏହାକୁ ଏ ମାସଟାକୁ ଶିବ ମାସ କୁହାଯାଏ। ଯୋଉଟା କି ଚାରିଆଡେ ସବୁଜ ସବୁ ସବୁଜ ରଙ୍ଗର ଦେଖାଯାଏ। ଆଉ ବର୍ଷାର ବି ମଜା ଥାଏ।
ମାସରେ ବି ଅଛି। ଖାସ୍ କଥା ଗୁଡିକ ଅଛି। ଯେମିତି ଶିବଙ୍କର ପ୍ରିୟ ମାସ ଥାଏ। ଶ୍ରାବଣ ମାସ ସାରା ପୁରା ଶିବଙ୍କୁ ସମର୍ପିତ ବି କରାଯାଏ। ଶ୍ରାବଣ ସୋମବାର ଥାଏ। ପ୍ରତି ସୋମବାର ଯେମିତି ଭ
ଶ୍ରାବଣ ମାସର ଆଉ ଯୋଉ ଶ୍ରାବଣ ମାସର ପ୍ରତି ସୋମବାରରେ ଭକ୍ତ ମାନେ ଉପବାସ ରଖନ୍ତି। ଶିବଙ୍କୁ ଜଳ କ୍ଷୀର ବେଲପତ୍ର ଚଢ଼ାନ୍ତି। ଆଉ ବାବା ଭୋଳନାଥ ଶୀଘ୍ର ସନ୍ତୁଷ୍ଟ ମଧ୍ୟ ହୁଅନ୍ତି।
ଆମର ଯୋଉ ରାଜଧାନୀ ଅଛି ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜଙ୍କ ମ ମନ୍ଦିର ଅଛି। ଲିଙ୍ଗରାଜ ମନ୍ଦିର ଶ୍ରାବଣ ମାସରେ ଭିଡ଼ ବି ସେଠି ଲାଗି ରହିଥାଏ। ଯୋଉଟା ଖାସ କରି କାଉଡ଼ିଆ ଭକ୍ତମାନେ ବହୁତ ଦୂରରୁ ଗଙ୍ଗାଜଳ ଆଣି ଅଭିଶେକ ବି କରିଥାନ୍ତି।
ବୋଲବମ୍ ଯାତ୍ରା କଥା ରହିଚି। ଆଉ ମାନେ ପିଲାମାନେ ସେ ହୁଅନ୍ତି ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ସ୍ତ୍ରୀ ଲୋକ ହୁଅନ୍ତୁ କି ପୁରୁଷ ଲୋକ ହୁଅନ୍ତୁ ଅ କାଉଡି ଧରିକି ବୋଲବମ୍ କହି ଶିବ ମନ୍ଦିର ଯାଆନ୍ତି। ଆଉ ମାନେ ଏଥିପାଇଁ ଅ ଆମ ଓଡ଼ିଶାରେ ବହୁତ ଗୁଡ଼ାଏ ଜାଗା ଅଛି ଯଉ ସବୁ ପ୍ରସିଦ୍ଧ ସ୍ଥାନ ରହିଚି ଯେମିତି କିି ବାଲେଶ୍ଵର ଗୋଟେ। ପଞ୍ଚଲିଙ୍ଗେଶ୍ଵର ମନ୍ଦିର ରହିଚି। ଆଉ ଭୁବନେଶ୍ଵରରେ ରହୁଚି କି ଆ ଲିଙ୍ଗରାଜ ମନ୍ଦିର, ପୁରୀରେ ରହିଚି ଲୋକନାଥ ମନ୍ଦିର। ଏଇ ସବୁ ରାସ୍ତାରେ ଏଇ ଦୃଶ୍ୟ ଦେଖିବାକୁ ମଧ୍ୟ ମିଳେ।
ନାଗପଞ୍ଚମୀ ଆଉ ମନସା ପୂଜା ବି ଥାଏ।
ହୁ
ଶ୍ରାବଣ ମାସରେ। କି ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀରେ ନାଗପଞ୍ଚମୀ ହୋଇଥାଏ। ଘର ଦ୍ୱାରେ ନାଗ ନାଗୁଣୀ ଚିତ୍ର ଆଙ୍କି ଦୁଧ ଦିଅନ୍ତି। ମନସା ମାଙ୍କୁ ପୂଜା କରନ୍ତି ଯେମିତି ସାପ କାମୁଡା ରୁ ମୁ କ୍ତି ମିଳେ। ବର୍ଷା ଦିନେ ସାପ ବାହାରିଥାଏ ତେଣୁ ଏଇ ପୂଜା କରିବା ନିହାତି ଜରୁରୀ।
ଶ୍ରାବଣ ମାସ ଟାରେ ମହିଳା ମାନଙ୍କର ବି ପର୍ବ ମଧ୍ୟ ରହିଚି। ଅ ଯୋଉଥିରେ କି ସାବିତ୍ରୀ ବ୍ରତ ପଡେ ବା ବଟ ସାବିତ୍ରୀ। ଯୋଉ ପୂଜା କରନ୍ତି ସାବିତ୍ରୀ ଓଷା ସେଇଟା ର ଚି, ଶ୍ରାବଣ ମାସର ଅମାବାସ୍ୟାରେ ବିବାହିତ ମହିଳା ମାନେ ବରଗଛ ପୂଜା କରି ସ୍ଵାମୀ ମାନ ସ୍ଵାମୀଙ୍କର ଦୀର୍ଘାୟୁ କାମନା କରନ୍ତି। ବା ସାବିତ୍ରୀ ଆଉ ସତ୍ୟବାନ କାହାଣୀ ଶୁଣନ୍ତି। ଆଉ ନିଯୋଗ ବ୍ରତ ମଧ୍ୟ ରହିଚି। କୁମାରୀ ଝିଅ ମାନେ ଶ୍ରାବଣ ମାସରେ ଭଲ ବର ପାଇବା ପାଇଁ ଉପବାସ ରଖନ୍ତି। ପାର୍ବତୀଙ୍କ ପରି ଶିବକୁ ପାଇବା ପାଇଁ ମଧ୍ୟ ବ୍ରତ ରଖନ୍ତି।
ଆହୁରି କିଛି ବି । ଚାଷ ସବୁଜିମା ଯେମିତି ଚାରିଆଡେ ଧାନ କ୍ଷେତ ସବୁଜ। ଅ ଚାଷୀ ମାନେ ଧାନ ରୁଅନ୍ତି। ମେଘ ବିିଜୁଳି ବର୍ଷାର ଖେଳ ବି ଚାଲି ରହେ। ଆଉ ଗୋଟେ ଚତୁର୍ମାସ ବି ଚାଲେ ସେଇ ସମୟରେ। ଯେଉଁଟାକି ଆଷାଢ଼ରୁ ଆରମ୍ଭ ହୋଇଥିବା ଚାରି ମାସର ବ୍ରତ ଶ୍ରାବଣରେ ଚାଲେ। ଲୋକମାନଙ୍କ ମଧ୍ୟ ଛାଡ଼ି ଶତ୍ଵିକ ସେ ସାଧାରଣ ସା ଖାଦ୍ୟ ଖାଆନ୍ତି।
ପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ନୀତି ରହୁଚି ଶ୍ରାବଣ ମାସରେ। ଯେମିତି କିି ଶ୍ରାବଣ ମାସରେ ପ୍ରଭୁଙ୍କୁ ଚନ୍ଦନ ଯାତ୍ରା ମଧ୍ୟ କର ହୁଏ। ଆଉ ସରି ସିଂହାସନ ରେ ବସିଥାନ୍ତି। ଶ୍ରାବଣ ଶୁକ୍ଳ ପକ୍ଷ ଏକାଦଶୀକୁୁ ଶୟନ ଏକାଦଶୀ ମଧ୍ୟ କୁହାଯାଏ। ଅ ସେଦିନରୁ ପ୍ରଭୁ ଶୋଇଯାଆନ୍ତି ଆଉ ଦେବ ଶୟନ ମଧ୍ୟ ଆରମ୍ଭ ହୋଇଥାଏ। ଏମିତି କି ବହୁତ ଖାଦ୍ୟ ପରମ୍ପରା ବି ୟା ଭିତରେ ରହିଛି ଶ୍ରାବଣ ମାସରେ।
ହଁ ଯେମିତି ବର୍ଷା ଦିନ ପାଇଁ ଓଡିଆ ଘରେ ବି ତ ସ୍ପେଶାଲ ଖାଦ୍ୟ ଦ୍ୟ ଯେମିତି ତାଳ ପିଠା। କାକରା ପିଠା ସତ୍ଵିକ ଖାଦ୍ୟ ଏସବୁ ଥାଏ ତାଳ ପି ପିଠା ଯେମିତି ତାଳ ବିଲୁ ବାହାରେ ତାଳ ପିଠା ତାଳ ଲଡ଼ୁ ବି ବନେଇ ହୁଏ। ଆଉ କାଙ୍କରା ପିଠା ତ ଗରମ ଗରମ କାକରା ତା ସହ ଚା ତା ସ ବର୍ଷାର ମଜା। ସେ ତ ପୁରା ନିଆରା ସତ୍ୟତ ଖାଦ୍ୟ ଯେମିତି ମାଛ ମାଂସ ଅଣ୍ଡା ଏସବୁ ଛାଡ଼ି ଅନେକ ଲୋ କ ପିଆଜ ରସୁଣ ବି ଛାଡ଼ି ଖିଚିଡି ଡାଲି ଶାଗ ଆଉ ଇତ୍ୟାଦି ଖାଆନ୍ତି।
ହଁ ମାନ୍ୟତା ଅଛି କି ଆଉ ନିଶ୍ଚିତ ମଧ୍ୟ ରହିଛି କି ଅ ଚନ୍ଦ୍ର ମାସ ଶ୍ରାବଣ ମାସ ଟା ହଉଚି ଚନ୍ଦ୍ର ମାସ ମାନେ ଶ୍ରାବଣ ମାସରେ ନୂଆ କାମ କରିବା ବିବାହ କରନ୍ତି ନାହିଁ। ଏଇଟା ଶୁଭ ସମୟ ନୁହେଁ ଆଉ ଶାକାହାର ମଧ୍ୟ ରୁହନ୍ତି। ଅଧିକାଂଶ ଲୋକ ମାଛ ମାଂସ ଖାଆନ୍ତି ନାହିଁ। ଶରୀର ଆଉ ମନ ଶୁଦ୍ଧ ରଖିବା ପାଇଁ। ତୁଳସୀ ପୂଜା ମଧ୍ୟ ଏଇ ଶ୍ରାବଣ ମାସରେ କରାଯାଏ। ଯେମିତି କିି ପ୍ରତି ଘରେ ତୁଳସୀ ମଞ୍ଚରେ ଦୀପ ମଧ୍ୟ ଜଳାନ୍ତି।
ହଁ। ଶ୍ରାବଣ ମାସରେ ବି କିଛି ଶିକ୍ଷା ଆମକୁ ମିଳେ ଏମତି ଶ୍ରାବଣ ମାନେ ତ ତ୍ୟାଗ ଆଉ ଭକ୍ତିର ମାସ ଯୋଡ଼ାକୁ କୁହାଯାଏ। ଶିବ ଯେମିତି ବିଷପି ଜଗତକୁ ରକ୍ଷା କରିଥିଲେ। ସେମିତି ଆମେ ନିଜ ସ୍ଵାର୍ଥକୁ ତ୍ୟାଗ କରି ଅନ୍ୟର ଭଲ ଚିନ୍ତା କରିବା ବି ଉଚିତ୍।
ହ
ବର୍ଷା ମାଟିକୁ ଯେମିତି ଧୋଇ ସଫା କରେ ଶ୍ରାବଣ ମାସ ଆମ ମନକୁ ବି ସଫା କରେ।
ହଁ
ଶ୍ରାବଣ ମାସ ପରେ ଆସେ ବି ଭାଦ୍ର ମାସ ଯେହତୁ କୌଣସି ପୂଜା ପୂଜାର ମାସ ଯୋଉଟା ଆସେ।
ହଁ ଶ୍ରାବଣ ମାସରେ ଏ ଯୋଉ ରହିଚି କିଏ ବୋଲଭମ ଯାଆନ୍ତି। ଶିବ ଠାକୁରଙ୍କ ପାଖକୁ ଗଙ୍ଗା ଜଳ ନେଇକି ବୋଲବମ୍ ଯାଆନ୍ତି। ଓହୋ ଆମର ଗୋଟେ ପ୍ରସିଦ୍ଧ ଅ ଅଛି ଜିଲ୍ଲା ଅଛି କଟକ ଜିଲ୍ଲା। ସେଥିରେ ସେଠି ଗୋଟେ ଧବଳେଶ୍ଵର ମନ୍ଦିର ଅଛି ଅ ସେଠି ବୋହୁତ ମନସ୍କାମନା ପୂର୍ଣ୍ଣ ମଧ୍ୟ ହୁଏ। ଆଉ ସେଇ ଜାଗାକୁ ମୁଁ ମଧ୍ୟ ସେଠିକି ଯାଏ। ଶ୍ରାବଣ ମାସରେ ପାଣି ଭାର ନେଇକି ଆ କଙ୍ଗା ଳ ନେଇକି ପାଣି ଠାକୁରଙ୍କ ଲିଙ୍ଗରେ ମାନେ ଶିବ ଠାକୁରଙ୍କ ଲିଙ୍ଗରେ ପାଣି ଢାଳିବା ପାଇଁ। ମୁଁ ମଧ୍ୟ ଗୋଟେ ସୋମବାର ଯାଇ
ଆଚ୍ଛା, ଭଲ କଥା। ସେମିତି ଓଡିଶାର ତ ବହୁତ ପ୍ରସିଦ୍ଧ ଜାଗା ଅଛି। ସେଟା ଶିବ ଠାକୁରଙ୍କର ଅଛି, ବହୁତ ପ୍ରସିଦ୍ଧ ସ୍ଥାନ ଅଛନ୍ତି। ବହୁତ ଜାଗାରେ ଅଛି। ଦେଖିବାକୁ ବି ବହୁତ ଭିଡ଼ ଲୋକଙ୍କର ଜମିଥାଏ। ଖାଲିପାଦରେ ଯଉ, କାଉଡି ଭାର ନେଇଯାଆନ୍ତି, ଲୋକମାନେ ମାନସିକ ପୂରଣ କରିବା ପାଇଁ?
ହଁ, ସେ ଜାଗାକୁ ମୁଁ ଯାଏ। ଆ, ମୋର ଅନ୍ୟ ସାଙ୍ଗ ବନ୍ଧୁ ମାନେ ଅଛନ୍ତି। ସାଙ୍ଗ ହେଇକି ଯାଉ ଝିଅ ପିଲା-ଆ ଓପାସ୍ କରିଥାଉ। ସୋମବାର ଓପାସ୍ କରିଥାଉ। ସେ ଦିନ ଉଁ ଆଉ ବାହାର ଖାଦ୍ୟ ବି କିଛି ଆମେ ଖାଉନା, ବି ପିଆଜ, ରସୁଣ ଏସବୁ ମଧ୍ୟ ବାରଣ ଥାଏ।
ହ। ସେ ତାଳ ପିଠା ଖାଇବାକୁ ଭଲ ଲାଗେ।
ତାଳ ପିଠା ଖାଇବାକୁ ତ ଭଲ ଲାଗେ, ହେଲେ ମୁଁ କେବେ ବନେଇନି? କେବେ ଖାଇନି? ମୁଁ ଲୋକଙ୍କ ପାଖରୁ ଶୁଣିଛି କି ତାଳ ପିଠା ଖାଇବାକୁ ଭଲ ଲାଗେ। ତାଳ ପିଠାର କାକରା ପି
ଭଲ ଲାଗେ ହେଲେ, ଦେହ ପାଇଁ ତ ବହୁତ ଖରାପ ତାଳ ପିଠା ଟା ନା। ସେତ୍ ଥିପାଇଁ ପେଟ ବି ଗରମ ରୁହେ। ପାଟିିକି କିନ୍ତୁ ସୁୁଆଦିଆ ଲାଗେ।